ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର।
ମ୍ୟାଡ଼ାମ ନମସ୍କାର, କେମିତି ଅଛନ୍ତି?
ହଁ ହଁ ଭଲ ଅଛି।
ଆଉ ସେଠି କେମିତି କଣ ଗରମ ଏବେ?
ହଁ ଗରମ କଥା କୁହନ୍ତୁନି ଆଉ ତେ- ମାନେ ଗୁଳୁ ଗୁଳି ଟା ବେଶୀ ହଉଛି। ଯେତିକି ଗରମ ଖରା ଯାହା ହଉଛି ହଉଛି ଗୁଳୁଗୁଳି ଏତେ ଜୋରରେ ହଉଛି ମାନେ କିଛି ଭଲ ଲାଗୁନି। ନା ବାହାରେ ଭଲ ଲାଗୁଛି ନା ଘର ଭିତରେ ଭଲ ଲାଗୁଛି। ଆଉ ବର୍ଷା ଆଜି ଉଠେଇକି ଆସିଲା ସନ୍ଧ୍ୟାବେଳେ କିନ୍ତୁ
ଆପଣଙ୍କ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ଆ ଆପଣ ଟିକେ ଜା-ଆପଣ ଜାଗା ଚେକ୍ କରନ୍ତୁ ଆପଣ ଟିକେ ନେଟୱାର୍ ପ୍ରୋବ୍ଲେମ୍ ଦେଖୁଛି ଆପଣ ଟୋନ୍ ଟା କଟି କଟିକି ଆସୁଛି।
ଆଜ୍ଞା ମାନେ? ଏବେ ଶୁବିଲା ଠିକ ଠାକ୍?
ହଁ ଶୁବିଲା। ଆମର ଏଠି ଅ, କାଲି ବି ଗରମ ଥିଲା। ଆଜି ସଖାଳୁ ମାନେ ଆକ୍ଚୁଲି ବର୍ଷା ଫର୍ଷା ଏପଟ କିଛି ନାହିଁ। ମୋତେ ଲାଗୁ ଆଉ ଲାଗୁଛି ଆଖପଖରେ କୋଉଠି କିଛି ଗୋଟେ ଟିକେ ବର୍ଷା କି ଭଲ ପାଗ ଟିକେ ଅଛି। ଆମର ଦିନ ସାରା ଆଜି ଖରା ଅଛି। କିନ୍ତୁ ସନ୍ଧ୍ୟା ପାନ୍ସଟା ପରେ ଟିକେ ଯୋଉ ପବନ ଟା ବାଜୁଚି ସେ ପବନ ଟା ଝାଞ୍ଜି ପବନ ଲାଗୁନି। ମାନେ ଦେହକୁ କିଛି କଷ୍ଟ ଦଉନି। ଥଣ୍ଡା ବି ଲାଗୁନି ଗରମ ବି ଲାଗୁନି। ମାନେ କିନ୍ତୁ ମାନେ କଷ୍ଟ ଦଉନି।
ହୁଁ, ଏମତି
ଆପଣଙ୍କ ଆପଣଙ୍କ ସିଆଡେ ଆଜି କଣ ବର୍ଷ ବର୍ଷା ହେଇଥିଲା କି ନା କଣ?
ଏଇ ସନ୍ଧ୍ୟା ବେଳେ ଟିକେ ବର୍ଷା ହେଲା। ଟିକେ ଆଉ ବର୍ଷା ହେଲା ପରେ କି ଆଉରି ବେଶି ଗୁଳଗୁଳି ଲାଗୁଛି।
ହଁ ବର୍ଷା ଯଦି ଟିକେନାକୁ ହେଇକି ବନ୍ଦ ହେଇଗଲେ ତ ଗୁଳୁଗୁଳି ବଡିିଯିବ। ବର୍ଷା ଟା ଯଦି ହବ ଆଟଲିଷ୍ଟ ଅଧଘଣ୍ଟ ଣ୍ଟେ ଖଣ୍ଡେ ହବା କ
ହଁ ଆଉ ବର୍ଷା ପରେ ଏବେ ପୁରା ପବନ ବନ୍ଦ କିଛି ପବନ ଫବନ କିଛି ନାହିଁ। ପ୍ରଥମ ଆଜ୍ଞା ଆଉ ତା ପରେ ଏଠି କଣ ହେଇଚି ଯୃ ଓଡ଼ିଶାରେ ଅ, ମାନେ ଏତେ ଭୋଲଟେଜ୍ ଲୋ ରହୁଚି ମାନେ ସମସ୍ତେ ୟୁଜ କରୁଚନ୍ତି ଇଲେକ୍ଟ୍ରି ଆ, ସମସ୍ତ ଙ୍କ ଘରେ ଏସି ଚଲଉଚନ୍ତି। ଆଉ ସେଥି ପାଇଁ ମାନ ଏଟା ଦୋଷ ଆମ ଘର ର ନୁହଁ କି ଆମ ଘରକୁ କରେଣ୍ଟ କମ ଆସୁଚି ଏ ଏଟା ମେନ୍ ସପ୍ଲାାଇ ଉପରେ ଘ ମାନେ ଦୋଷ। ଆଉ ଯୋଉଥିପାଇଁ ହଁ ସେ କଟରେଇ ତା ଉପରେ ପ୍ରେସର ପଡିଲା ବେଳକୁ ସେଟା ଲାଇନ୍ କଟି ଯାଉଚି ମାନେ କ ଖରାବେଳ ଟାଇମିରେ ବି ବିଶ୍ୱାସ କରନ୍ତୁ ଚାରି ଘଣ୍ଟା କି ଦି ଘଣ୍ଟା ଏମିତି ପଳେଇ ଯାଉଚି ଲାଇନ।
ଆଚ୍ଛା ଆଚ୍ଛା ନାଇଁ ସେ ଖରା ସମୟରେ ଲାଇନ ବଗୁନି ଠିକ ସେ ବ ଗରମ ଲାଗୁଥିବ ତାଦେହରେ ଲାଇନ ଫାଇନ୍ ଚାଲ ଯଦି ଏସିି କି ଫ୍ୟନ୍ ନ ଚାଲିବ ଭାରି କଷ୍ଟ କେତେ ଆଉ ହାତ ହାତ ପଙ୍ଖା ଘୁରେଇ କେତେ ସମୟ ସମ୍ଭାଳିବି ଆଉ।
ହୁଁ ନାଇଁ ଆମର ମୁଁ ମୋ ଘରେ ଇନଭଟର ଲଗେଇ ଦେଇଚି କିନ୍ତୁ ଇନଭଟରରେ ଖାଲି ଫ୍ୟାନ୍ ଟା ଚାଲେ କିନ୍ତୁ ଏସି ଏସି ଫେସି ଚାଲେନି କିନ୍ତୁ ଫ୍ୟାନ ଟା ଚାଲିବନି ମାନେ ମାନେ ଜୀବନଟା ରିହିଲା ଭଳିଆ ଯେକି ସେତିକି ଚାଲେ ପୁରା ଫୁଲ୍ ସ୍ପିଡ ନର୍ମାଲ ଇଲେଟ୍ରି ଯେମି ଚାଲେ ସେମତି ଚାଲିପାରାରେନି। କିନ୍ତୁ ମାନେ ଦେହରୁ ଝାଲ ଟା ବୁହେନି ଆଉ।।
ଆମର ବି ସେଇ ଅବସ୍ଥା ମାନେ ଫ୍ୟାନ୍ ଚାଲେ କିନ୍ତୁ ସମସ୍ତେ ଫ୍ୟାନ୍ ଦେବେ ନାଗୋଟଏ ରୁମ ଦବାକୁ ବୋଲି ଜଣେ ଦେଇକି ବସିବୁ କି ତିନି ଚାରୀ ଟା ଫ୍ୟାନ୍ ନିହାତି ଚାଲିବ ଆଉ ସମସ୍ତେ ଟିକେ ଟିକେ ଫ୍ୟନ୍ ଦରକାର ଆଉ ସେତିକି।
ହୁଁ ଠିକ କହୁଚନ୍ତି।
ଆଜ୍ଞା ଆଉ ଯଦି ଟିକେ ତଳ ଘର ହେଇ ଉପର ଘର ହେଇଯାଇଚି ତଳ ଘର ରକ୍ଷ୍ୟ ନହଲେ ଖାଲି ଯଦି ସିଙ୍ଗଲ ଛାତ ତ ସେତ ପୁରା ବାମ୍ଫ ବାହାରୁଚି ଆଉ
ହୁଁ ନାଇଁ ମୁଁ ଗୋଟେ ଏବେ ଯଦି ହବ ମୁଁ ଆପଣଙ୍କୁ ଗୋଟେ ଭିଡିଓ ପଠେଇବି। ମୁଁ ଏବେ ଦେଖୁଥିଲି ମୋର ସାଙ୍ଗ ଗୋଟେ ଭିଡିଓଟେ ପଠେଇଥିଲା। ସେଥିରେ ମୋର ଆକ୍ଚୁଲି ଟିକେ ଆପଣଙ୍କୁ ମୁଁ ଟେକ୍ନିକାଲି ବତେଇ ପାରୁନି ମୁ ଆପଣ ଙ୍କୁ ସେ ଭିଡିଓ ପଠେଇବି ଆପଣ ସୁବିଧା ହେଲେ ଦେଖିବେ ସେମାନେ ଚୁନ ଆଉ ଯୋଉ ଫେବିକଲ ର କଣ ଜିନ ସେ ସବୁ ମିଳେ ସେମିତି ମିଶେଇକି କଣ ଗୋଟେ କେମିକାଲ ବନଉଥିଲେ। ସେମାନେ କଣ କହୁ ସେମାନେ କହୁଥିଲେ ସେ କେମିକାଲ ଟା ବନେଇକି ତମ ଛାତ ଛାତଉପରେ ଛଅ ଛଅ ଇଞ୍ଚ ର ଗୋଟେ ମାନେ ପୁରା ଫୁଲ ଛାତ କଭର କରିକି ଲେପ ଦେଇଦେଲେ ରହି ରୁମ ର ଟେମ୍ପରେଚର ଅପ୍ ଟୁ ସାତ ଆଠ ଡିଗ୍ରୀ କମେଇ ଦବ କେତେ ସତ କେତେ ମିଛ।
ନହିଁ ନାଇଁ ସତ କଥା କାଲି ମୁଁ ଜଣେ ଭାଇଙ୍କ ସହିତ କଥା ହେଉଥିଲି। ସିଏ ମୋତେ ଏକ୍ଜାକ୍ଟଲି ଏ କଥା କହିଲେ ଗୋଟେ ବର୍ଷ ଆପଣ ଯଦି ଫେବୃୟାରୀ କି ମାର୍ଚ୍ଚରେ ଲଗେଇ ଦଉଛନ୍ତି ଏଟା ଆପଣଙ୍କୁ ଅକ୍ଟୋ ପୁରା ନେଇଯିବ ସେଇଟା ଅକ୍ଟୋବର ନଭେମ୍ବର ଯାଏ ସେ ଥଣ୍ଡା ଟା।
ଆଚ୍ଛା ନାଇଁ ତାହେଲେ ତାକୁ ସିଏ ବି ମୁଁ ଯୋଉ ଭିଡିଓ ଦେଖୁଥିଲି ସେ କହିଲେ ଯେ ତୋଟା ତାହେଲେଗୋଟେ ଛାତକୁୁ ମ୍ୟାକ୍ସିମମ୍ ଖର୍ଚ୍ଚ ଆଠଶ ରୁ ହଜାର ଟଙ୍କା। ତ ଆମର। ଏସିି ରେ ତ ଗୋଟେ ମାସରେ ହଜାର ପନ୍ଦରଶହଟଙ୍କା ବିଲ୍ ପଳେଇ ଆସୁଚି।
ଆଜ୍ଞା।
ତ ଆପଣ ଯଦି ଏତିକି ଟଙ୍କା ଯଦି ଖର୍ଚ୍ଚ ମୁଁ ଆପଣଙ୍କୁ ଗୋଟେ କାମ କରୁଚି ମୁଁ କଲ୍ କରିସାରିଲା ପରେ ଆପ ଆପଣଙ୍କୁ ସେ ଭିଡିଓ ଟା ଆପଣଙ୍କୁ ପଠଉଚି ଆପଣ ଘର ଲୋକଙ୍କୁ ଦେଖେଇକି ଚେଷ୍ଟା କରନ୍ତୁ ଯଦି ସେମାନଙ୍କୁ ସୁବିଧା ହବ ତା କଲେ ଆପଣ କଣ ଆପଣ ଏତେ ଗରମ ହଉଚଚି ନା ଆଉ ଲାଇନ ଲାଇନ ରହୁନି ଯଦି ଆପଣଙ୍କୁ ଆହୁରି କଷ୍ଟ ହଉଥିବ ଆଜେଷ୍ଟ କଲେ ଟିକେ ନାଁ ତ କିଛି ତ ଟିକେ ଶାନ୍ତି ମିଳିବ ଗରମରୁ।
ଆଉ ତାପରେ ଏଇ ଇନଭର୍ଟର କରେଣ୍ଟ ରେ କେତେ ଆଉ ସମ୍ଭାଳିବ ସେତିକି ସମୟ ତାର ପାୱାର ସେ ତାର ସେତିକି।
ଇନଭର୍ଟର ରେ ଲାଇଟ ଫ୍ୟାନ୍ ଚାଲିବ ଟିଭି ଫିଭି କିଛି ଚାଲିପାରିବନି ଖଲି ଫ୍ୟାନ୍ ଟା ଲଗେଇି ଲାଇଟ
ଚର୍ ଏ ଏତେ ମାତ୍ରାରେ ମାନେ ଅଛି ଯେ କି ଏ ସି ବି କାମ ଦୋଉନେଇଁ। ଇନ୍ଟଭର ଏ ସି ବି କାମ ଦୋଉନି ଏତେ ମାତ୍ରାରେ ଟେମ୍ପରେଚର୍ ଆ ତା
ହଁ ନାଇଁ ବୁ ଗୋଟେ ଲେବୁଲ୍ ଉପୁରୁକୁ ପଳେଇଲେ ଗରମ ଆଉ କଣ କିଛି କାମ ଦବ?
ଆଜ୍ଞା।
ତାପରେ ଆମେ ଯୋଉ ଟିକେ ହେଲ୍ଦି ହେଲ୍ଦି ପର୍ସନ ସବୁ ଆମେ ରହିଲୁ। ଆମ ପାଇଁ ଘର କାମ କରିକି ଗରମକୁ ସମ୍ଭାଳିଆ ବଡ କଷ୍ଟ ହେଇଯାଉଛି।
ଆ ନା ସେଇଟା ବି ହଁ ସେ ଯାଆ କହିଲା ଆମୁଁ ମାନେ କହିବା କଥା ନୁହଁ କିନ୍ତୁ ଯେତେ ଲୋ ଲୋକ ଟିକେ ତାଙ୍କର ୱେଟ୍ ଅଧିକା। ତାଙ୍କୁ ଟିକେ ଗରମ୍ ଗରମ୍ ହଁ ମୁଁ କାଇଁ ମୁଁ ମୋର ମୁଁ ନିଜେ ଦେଖୁଛି ନା ମୋ ଭୋଉଣୀ ସେ ଟିକେ ତାର ହାଇଟ୍ ବି କମ୍ ଆଉ ତାର ବୟସ ଅନୁସାରେ ତା ୱେଟ ବି ଅଧିକା। ସିଏ ଖରା ଦିନେ ଅନ୍ନବରତ ସେ ଖାଲି ମାନେ ସେ ଘରେ ଚାଲୁଥୁବ ଖାଲି ପାଣି ଗୁଡା ବୋହୁ ଥୁବ ତା ଦେହରୁ ହଁ ସେ ବିନା ମାନେ ସେ ମାନେ ମାନେ ତାଧେଇକି ଆସିକି ଫ୍ୟାନ୍ ତିନ୍ ରେ ଚାରି ପାଞ୍ଚ୍ ରେ ଦେଇକି ବସିବ।
ଆଜ୍ଞା ମାନେ ମୋର ବି ସେଇ ଅବସ୍ଥା ଏଜ୍ କମ୍ କୁ ଆଉ ମୋଟା ହେଇଯିବା ଏଇଟା ବୋହୁତ୍ କଷ୍ଟ ତାପରେ କାମ ତ କରିଆର ଅଛି ଘର କାମ ତ କରିବୁ ଆଉ ଆ ସଇ ତ ଗରମ୍ କୁ ସମ୍ଭାଳିଆ ବଡ କଷ୍ଟ।
ହୁଁ ନା ଇଁ ଆପଣ ଗୋଟେ କାମ କରନ୍ତୁ ଆପଣ ଯଦି ମତେ ସ ମାନେ ମୁଁ ଯେତେବେଳେ ରାଜି ହେବି ମୁଁ ଆପଣଙ୍କୁ ନିଶ୍ଚୟ ସଜେସନ୍ ଦେବି। ଆପଣ ଚେଷ୍ଟା କରନ୍ତୁ ଆପଣଙ୍କର ମାନେ ଚେଷ୍ଟା ନୁହଁ ମୁଁ ଦେଖନ୍ତୁ ମୁଁ ଯଦି ଆପଣ ଯଦି ହରମୋନାଲ୍ ପ୍ରୋବ୍ଲେମ ଥବ ତ ତା ପାଇଁ କି କିଛି ଅ ବ ମାନେ ଇଏ ନାହିଁ। ସେଇଟା ଡକ୍ଟର ବୁଝିବ କିନ୍ତୁ ଯଦି ଆପଣ ଯଦି ଖାଲି ଖାଇବାକୁ ବେସ୍ କରିକି ଆପଣଙ୍କ ଯୋଉ ଓଜନ ବଢୁଚି। ଆପଣ ମୁଁ ଆପଣ ଆପଣଙ୍କୁ ଦି ତିନ୍ଟା ଛୋଟ ଛୋଟ ସଜେସନ୍ ଦେବି ଆପଣ ସେଟା ଯଦି କରିପାରିବେ ଡେଫିନାଇ ଟ୍ଲି ଏ ମାନେ ଏଇଟା ଏଇଟା କିଛି ମ୍ୟାଜିକ୍ ନୁହେଁ ଯେ ମୁଁ ଆପଣଙ୍କୁ ଆଜି କହିବି ଆପଣ କାଲ୍ ଠୁ ଷ୍ଟାର୍ଟି କ ପନ୍ଦର ଦିନେ କମିଯିବ କିନ୍ତୁ ଛଅ ମାସ୍ ଆଠ ମାସ୍ ଭିତରେ
ଲାଗିବ ଆଜ୍ଞା ନାଇଁ ମୋର ତ ହର୍ମୋନାଲ୍ ପ୍ରୋବ୍ଲେମ ଯଦିଓ କିଛି ନାହିଁ କିନ୍ତୁ ମୋର ଟିକେ ରହୁଛି ୟୁସନଫୁଲିଆ।
ହଁ ନାଇଁ ଈଶନ୍ ଫୁଲିଆ ୱେ ସାଙ୍ଗରେ କିଛି ଯାଏ ମେନ୍ କୋଉ ମାନ କୋଉ ଦିନ୍ଷ ଗୁଡାକରେ ଦୁଁ ଥାଇରଏଡ୍ ପ୍ରୋବ୍ଲେମ୍। ଆଉ କିଛି ସ୍ତ୍ରୀ ଲୋକ ମାନଙ୍କର ହଁ ତ୍ରି ଲୋକମାନଙ୍କ ହରମୋନ୍ ଜନିତ ଦେଦି ଏମ୍ ଆମ୍ କିଛି ଡିଷ୍ଟ୍ରବାନ୍ସ ହେଲା। ତ କଣ ହୁଏ ନା ସେମାନଙ୍କ ଓଜନ୍ ଯଦି ବଢିଯାଏ ସହଜେ କମିବନି। ନା ବଢିଆ ଟା ଆମ୍ ଆକ୍ଚୁଲି ଆମର ଆମେ ଓ ଓ ଏକ୍ ତ ଆମ ଓଡିଆ ଲୋକ। ପଖାଳ ଖାଇଲା ଲୋକ ତ ଆମ ମାନଙ୍କ ଆ ଶୋଇବା ତୋ ଏଇ ଯୋଉ ଜିନିଷ ଜିନ୍ସ ଗୁଡାକ ଯୋଗୁ ଖାଇକି ଶୋଇଲା ମାନେ ଓଜନ
ଆଜ୍ଞା ତାପରେ ଆମର ଟିକେ ଲୋଭ ରୋହୁଛି ନା ଛଣା ଛଣି ଜିନ୍ଷ ଉପରେ ଆମର ମାନେ ଗଲେ ମାନେ ଆମ ଲାଳ ଟପ୍
ମୁଁ ଆପଣଙ୍କୁ ସେଇଟା ଫାଷ୍ଟ କଇବି ଆପଣ ଯଦି ଚାହୁଁଚନ୍ତି ଓଜନ କମେଇଆ ପାଇଁ ପ୍ରଥମ ଦିନ୍ଷ ମୁଁ ଆ ଆପଣଙ୍କୁ ଦେଖନ୍ତୁ ଗୋଟେ ଗୋଟେ ସିମ୍ ଏ ସିମ୍ପୁଲ୍ ଏକ୍ସଜାମ୍ପୁଲ୍ ଦୋଉଚି ଦେଖନ୍ତୁ?
ହାଁ।
ଆମ ଜୀବନରେ। ଯୋଉ ଖାଦ୍ୟ ଜିନିଷ ଆମେ ଖାଉ ତାର ଚାରିଟା ମେଜର କ୍ୟାଲୋରିରେ ଡିଭିଜନ। ଗୋଟେ ହେଲା ଜିରୋ କ୍ୟାଲୋରି ଗୋଟେ ହେଲା ଶହେ କ୍ୟାଲୋରି ଗୋଟେ ହେଲା ତିନିଶହ କ୍ୟାଲୋରିଗୋଟେ ହେଲା ପାଞ୍ଚଶହ କ୍ୟାଲୋରୀ। ଆପଣ ଜିରୋ କ୍ୟାଲୋରୀ କୋଉ ଗୁଡାକ କାକୁଡି ଗାଜର ପିଆଜ ଟମାଟର ଏସବୁ ଜିରୋ କ୍ୟାଲୋରି ବାଲା ଖାଦ୍ୟ। ଆପଣ ଯଦି ମନେ କର ଗୋଟେ ବଡ ଅ ମାନେ କଣ କୁହନ୍ତି କଂସାରେ କଂସାଏ କାକୁଡି ଗାଜର ପିଆଜ ଟମାଟର କୁ ଯଦି ଏ ଟିକେ ଲୁଣ ଲଙ୍କା ପକେଇି ଗୋଳେଇକି ତାକୁ ସାଲାଡ କରିକି ପୁରା ପେଟେ ଖାଇଦେବେ ଆପଣଙ୍କ ପେଟ ପୁରି ଯିବ ଓଜନ କିନ୍ତୁ ପଚାଶ ଗ୍ରାମ ବଢିବନି। କିନ୍ତୁ ସେଇଟା ଆପଣ ସବୁବେଳେ କରିପାରିବେ ନି ଆପଣ ସେଇଟା ଆପଣଙ୍କ ଦିନ ଭିତରେ ଦେଖନ୍ତୁ ଆପଣ ଦିନ ଭିତରେ ଆପଣ ଚାରିଟା ମିଲ୍ ଖାଇବେ ଗୋଟେ ସକାଳେ ବ୍ରେକ୍ଫାଷ୍ଟ କରିବେ। ଗୋଟେ ଖଳାରେ ଲଞ୍ଚ କରିବେ ଗୋଟେ ସନ୍ଧ୍ୟାବେେଳେ ସ୍ନାକ୍ସ କରିବେ ରାତିରେ ଡିନର କରିବେ।
ଆଜ୍ଞା।
ଏଇ ଚାରିଟା ଭିତରେ ଆପଣ କଣ କରିବେ ସବୁଠୁ ଯୋଉଟା ହେଭି ହେଭି ଯୋଉଟା। ସେଇଟା ଆପଣ କରିବେ ବ୍ରେକ୍ଫାଷ୍ଟରେ କିନ୍ତୁ ଦେଖିବେ ଆମର ଓଡିଶାରେ ନବେ ପରସେଣ୍ଟ କଣ ପଞ୍ଚାନବେ ପରସେଣ୍ଟ ଲୋକ ସବୁଠୁ ହେଭି ଖାଦ୍ୟ କରନ୍ତି ଡିନର ରେ।
ଆଜ୍ଞା।
କାମ ଦାମ କରି ଘରକୁ ଆସିଲେଏ ସବୁ କାମ ସାରିକି ଆସିଲେ ରାତିରେ ବସିକି ପେଟେ ଖାଇଲେ। ତ ଆପଣ କଣ କରନ୍ତୁ ଯେ ଆପଣ ସବୁଠାରୁ ହେଭି ବି ଆପଣ କଣ ଏବେ ମୁଁ ଆପଣଙ୍କୁ ପଚାରିବିନି କଣ ଖାଦ୍ୟ ଖାଉଛନ୍ତି। ଆପଣ ଯାହା ବି ଖାଆନ୍ତୁ ଯୋଉଟା ସବୁଠୁ ଅଧିକା ଖାଇବେ ଆପଣ ବ୍ରେକଫାଷ୍ଟ ରେ ତାଠୁ ଟିକେ କମ ଖାଇବେ ଆପଣ। ଲଞ୍ଚ ରେ ଆଉ ସବୁଠୁ ହାଲକା ମିଲ୍ ଆପଣ ଖାଇବେ ଡିନର। ଏଇଟା ଆଗ ଟାର୍ଗେଟ କରନ୍ତୁ। ସେକେଣ୍ଡ ଜିନିଷ ଟାର୍ଗେଟ କରନ୍ତୁ ଯେତେକ ଜିନିଷ ତେଲରେ ଛଣା ହୁଏ। ବରା, ପିଆଜି, ସମୋସା, ଚାଉମିନ, ଚାଉମିନ ଚିଲି ଚିକ ଚିକେନ ଚିଲ୍ଲି
ଶଟ ହେଇଛ
ତେଲ ଛଣା ସେଟାକୁ ଆଲିଷ୍ଟ ଆପଣ ଚେଷ୍ଟା କରନ୍ତୁ ଦୁଇ ତିନି ମାସ
ସେଟା ସେଇଟା ଯଦି ମାନେ ଆମେ ମାଇଣ୍ଡ ଉପରେ କନସନଟ୍ରେସନ ରଖିପାରିବା। ସେଇଟା ବନ୍ଦ ହେଇପାରିବ। ନହେଲେ ସେ ସବୁ ଜିନିଷ ଦେଖିଲେ ତ ଲୋଭ ଲାଗିବ ଆଉ।
ସେଇଟା ଆପଣ ଚେଷ୍ଟା କରନ୍ତୁ କାରଣ ଆପଣଙ୍କୁ ଦେଖନ୍ତୁ ବର୍ତ୍ତମାନ ଆପଣଙ୍କୁ ଦି ଟା ଜିନିଷ କରିବାକୁ ପଡିବ। ପ୍ରଥମେ ଆପଣ ଚେଷ୍ଟା କରିବେ ଯେ ମୋରଓ ଓ ଜନ କେମିତି ନ ବଢୁ ଆଗ। ସେ ସେଟା ଆଗ ଟାର୍ଗେଟ କରିବି ଓଜନ ନବଢୁ। ସେଟା ଯଦି ଆପଣ ମାସେ ଦି ମାସ ମେଣ୍ଟେନ କରିପାରିଲେ! ତାପରେ ଯାଇକି ଆପଣ ଓଜନ କମେଇ ବାକୁ ଚେଷ୍ଟା କରିବେ। ଆପଣ ଯଦି ଆବ୍ର ନା ମୁଁ ପୁରା ଏକଦମ ମାନେ କଣ କହନ୍ତି ଏକଦମ ବହୁତ ଜୋରସର ଚେଷ୍ଟା କରିକି ଖାଦ୍ୟକୁ ପେଟକୁ ମାରିକି। ଇଏ କରିବି ଆଉ ଗୋଟେ ବଡ ପ୍ରୋବ୍ଲେମ କଣ ହବ ନା ସେଟା ମୁଁ ମୋ ଏକ୍ସପିରିଏନ୍ସ ରୁ କହୁଛି। ଯୋଉମାନଙ୍କୁ ଓଜନ ଟିକେ ଅଧିକା।
ଆଜ୍ଞା।
ସେମାନେ ସଡନଲି ଯୋଉ ସେମାନେ ଯୋଉ ଚେଷ୍ଟା କରିବେ ଓଜନ କମେଇକୁ ନା ତାଙ୍କର ବ୍ଲଡ ପ୍ରେସର ପ୍ରୋବ୍ଲେମ ବାହାରିବ।
ହାଲୋ
କାରଣ ଅଲରେଡି ସରିର ଚାହୁଁଛି ଖାଦ୍ଯ ଅଧିକା।
ହଁ
ଆପଣ ତାକୁ ଖାଦ୍ୟ କମେଇକି ଦେଲେ।
ନାଇଁ ମୁଁ ଗୋଟ ଟେ ବାଲାନ୍ସ ମେଣ୍ଟେନ୍ କରୁଥିଲି କି ମୁଁ ଖାଇବା ଆମର ଟିକିଏ ଟିକିଏ ଖାଇକିରି ନିଜେ ଜଗିକିରି ନିଜେ ଯାଇକି ଘର ମାନେ ଚାଉଓ ବାହାରକୁ ତ ଯାଇ ହୁଏନି ହଁ ଛାତ ଉପରେ ଘଣ୍ଟାଟେ ଚାଲିକି ଆସିକିରି ମୁଁ ନିଜେ କରୁଥିଲି। କିନ୍ତୁ ଯେମିତି ମୋର ଟିକେ ଦେହ ଖରାପ ହେଲା ମୁଁ ମାସେ ଦିଇ ମାସ ବନ୍ଦ କରିଦେଲି ଆଉ ମନ ମନହିଁ ହଉନିକି ମୁଁ ଯିବି ହଁ ଟିକେ ଚାଲିବି ଟିକେ ଏକ୍ସରସାଇଜ
ହଁ ତୋ ଆପଣଙ୍କ ଯିଦି ଚାଲିିବା ଯ ଅଭ୍ୟାସ ଅଛି ମେନ ଠିକ କଥା କହିଲେ କିନ୍ତୁ ଆପଣ କେତେବେଳେ ଚାଲୁଛନ୍ତି ସେ ଇମ୍ପୋର୍ଟାଣ୍ଟ, ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଖାଲି ପେଟରେ ଚାଲିବା ପାଇଁ, ହଁ ତାହେଲେ ସେଇଟା ପୁରା ଭଲ ଅଭ୍ୟାସ। ହଁ ସେଟା ଭଲ ଅଭ୍ୟାସ। ମୋର ସେଇଟା ଟିକେ ଭଲ ଅଭ୍ୟାସ ନାହିଁ କାରଣ ଯେହେତୁ ମୁଁ ଟିକେ ମୋ ଶରୀର ଟିକେ ଥଣ୍ଡା ଶରୀର। ମୋ ବାପାଙ୍କୁ ସବୁବେଳେ ଆସ୍ମା ରହୁଥିଲା ନା, ତୋ ମୁଁ ସିଏ ଟିକେ ଥଣ୍ଡାକୁ ଡରେ। ଅବଶ୍ୟ ଥଣ୍ଡା ମାନେ ମୁଁ ବର୍ଷାକୁ ଇଭିନିବି ନର୍ମାଲ ଯୋଉ ସକାଳୁ ସକାଳୁ ଯୋଉ ଥଣ୍ଡା ପବନ ହୁଏ ନା, ସେଟାକୁ ମୋତେ ଡର ମାଡ଼େ। ମୁଁ ସବୁବେଳେ କଣ କରେ ନା ମୁଁ ସନ୍ଧ୍ୟାବେଳେ ଚାଲେ। ସେଥିପାଇଁ ମୋର ଯେତିକି ଓଜନ ମୋର କମେଇ କଥା ତାଠୁ କମ କମେ। କାରଣ ଆପଣ ଯଦି ମନେକର ଭାବନ୍ତୁ ଖାଲି ପେଟରେ ଚାଲିବେ ଆପଣ ଯଦି ଏ ମାସକୁ ଯଦି ସେଥିରେ ଅଧ କିଲୋ ଓଜନ କମ କରେଇବେ ଏଯ ଆପଣ ଖାଇକି ଚାଲିବେ, ଅଧ କିଲୋ ଜାଗାରେ ଅଢେଇଶହ କମିବ।
ହୁଁ।
ଆପଣଙ୍କ ପେଟରେ ଖାଦ୍ୟ ଅଛି ନା, ସେ ଖାଦ୍ୟଟା ହିଁ ଆପଣଙ୍କର ୟୁଜ୍ ହେଲା। ତ ଆପଣଙ୍କର ଓଜନ କଟ ଟିବ କେତେବେଳେ?
ନାଇଁ ବଢିଆକିରି ମୁଁ ମୋର ନର୍ମାଲ ଖାଇକିରି ଘଣ୍ଟାଟେ ଚାଲୁଥିଲି, କିନ୍ତୁ ଆଉ ସମୟ ଦଉନି, ନା ମନ ବି ଡାକୁନି, ଗୋଟେ କଣ କରିବି କିନ୍ତୁ ମୋ ମନଟା କହିବ ନାଇଁ ମୁଁ ଟିକେ ଯାଇଁ ଚାଲିକି ଆସେ।
ହୁଁ। ତାହେଲେ ଆପଣ କାମ କରନ୍ତୁ ଯଦି ଆପଣଙ୍କୁ ଯଦ ଯଦି ଏବେ ଚାଲିଆକୁ ଅଳସୁଆ ଲାଗୁଛି, ମୁଁ ଆପଣଙ୍କୁ ଦି ତିନଟା ଖଣ୍ଡେ ୟୁଟ୍ୟୁବର ଲିଙ୍କ ପଠ ପଠେଇଦେବି, ଆଁ ଏ ଯୋଉଟାରେ ମାନେ ଆପଣ ଘରେ ବସିକି
ହୁଁ।
ବେଶୀ ନାହିଁ, ଦିନକୁ ପାଞ୍ଚରୁ ଦଶ ମିନିଟ୍
ଆଜ୍ଞା।
କାହିଁକିନା ମୁଁ ମୁଁ କହୁନି ଯେ ପାଞ୍ଚରୁ ଦଶ ମିନିଟ ଆପଣ ଏକ୍ସରସାଇଜ୍ କରୁଛନ୍ତି ଆପଣ ଦଶ ଦଶ କିଲୋ କମିଯିବ, ମୁଁ ସେଇଟା କହୁନି। କାରଣ ଆପଣଙ୍କ ଯଦି ଆଗୁରୁ ଚାଲିବା ଅଭ୍ୟାସ ଥିଲା, ଏବେ ଆପଣ ଅଳସୁଆମୀ ଯୋଗୁ କିଣା ହେଳା ଯୋଗୁ ଆପଣ ସେଟା ଛାଡି ଦେଇଛନ୍ତି ତ ଆପଣଙ୍କୁ ଆଗ ପ୍ରାକ୍ଟିସଟା କରିବାକୁ ପଡିବ। ଆପଣ ଯଦି କହିବେ ହଠାତ୍ କିିନି ମୁଁ କାଲିଠୁ ସାର୍ ମୁଁ ପୁରା ଘଣ୍ଟାଏ ଏକ୍ସରସାଇଜ କରିବି, ଆପଣ ନା ଦି ଦିନ କି ତିନି ଦିନ କରିବେ ଚାରି ଦିନକୁ ଦେହ ଏତେ କଷ୍ଟ ହବ ଯେ, ଆପଣଙ୍କୁ ଔଷଧ ଖାଇବାକୁ ପଡିବ। ତ ଆପଣ ଏକାଥରେ କି ଏକଦମ ବଢାନ୍ତୁନି। ଆପଣ ମୁଁ ଆପଣଙ୍କୁ ଦେଖି ତିନଟା ଭିଡିଓ ପଠେଇବି, ଆପଣ ଦିନକୁ ସବୁ ଭିଡିଓ ଯୋଉ ଏକ୍ସରସାଇଜ ଅଛି ସେକୁ ଗୋଟେ ଗୋଟେ ଗୋଟେ ମିଣ୍ଟି କରନ୍ତୁ। ନେ-ନେକ୍ସଟ୍ ଦଶ ଦିନ ଗୋଟେ ଗୋଟେ ମିନିଟ୍ କରନ୍ତୁ, ଆଗ ଶରୀରକୁ ସେଟ କରନ୍ତୁ। ତାପରେ ଦି ମିନିଟ କରିବେ, ତାପରେ ତିନି ମିନି ଏମିତି କରି ଧୀରେ ଧୀରେ ବଢେଇବେ। କାରଣ ଧୀରେ ଧୀରେ ବଢେଇଲେ ନା ଆପଣ ଯୋଉ ଜିନିଷ ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ କଥା କହୁଛି ଯେକୌଣସି କାମ କରିଆକୁ ଯଦି ଆପଣଙ୍କୁ କଷ୍ଟ ହବ ନା ମନ ଆପଣଙ୍କୁ କେବେ ଡାକିବନି।
ଆଜ୍ଞା।
ଆପଣ କେମିତି ମତେ କେମିତି କହିଲେ, ତେଲ ଜିନିଷ ଖାଇବାଟା ଛାଡିବା କଷ୍ଟ। କାହିଁକି? ନା ସେଇଟା ସବୁଠୁ ସହଜ ସେଇଟା ଆମକୁ ସବୁ କହିବାକୁ ସୁବିଧା ଲାଗେ, କାରଣ ଆମକୁ ବି ଟେଷ୍ଟି ଲାଗେ। ମୁଁ ଆପ ମୁଁ ଆପଣଙ୍କୁ ଏତେ କଥା କହୁ